ହାଲୋ।
ହ୍ୟାଲୋ।
ହଁ।
ଆଛା।
ହ୍ୟାଲୋ।
ହ୍ୟାଲୋ।
କି ନାହିଁ।
ହଁ ଶୁଭାଯାଉଛି
ହଁ
କଣ କରୁଛନ୍ତି କଣ କରୁଛନ୍ତି କଣ କରୁଛନ୍ତି?
ଖାଇନି ଆଜି ସକାଳୁ ଜଳିକ୍ଷା ଖାଇନି। ଆମ ଘରେ ଯେଉ ଆମ ସବୁ ଗୋଟେ କାମବାଲି ଆସେ ଯେ ସେ କାମ କରିକିରି ଗଲା ତ ଆଉ ସେ ଚାହାନ୍ତି ଏ ବି ମୋ ପାଇଁ କରେ ଟିଫିନ୍ ଟିକେ କରିକି ଯାଏ।
ଆଚ୍ଛା।
ଆଉ ଖାଇନି ଏବେ ଖାଇବି ଆଉ ଠାକୁର ପୂଜା କରିକି ଆସିଲି ଏବେ ଆଉ।
ଆଉ ରଥଯାତ୍ରାରେ ବୁଲାବୁଲି କରିବାକୁ ଯିବେ ନା ନାଇଁ।
ହଁ ଯିବୁ। ପୁରୀ ଯିବୁ ର ରଥଯାତ୍ରା ଦେଖିବାକୁ। ତ ରଥଯାତ୍ରା ତ ପ୍ରବଳ ଭିଡ଼ ହଉଛି ନା। ଏବେଠାରୁ ଯଦି ତୁମେ ଲଜ ଫଜ୍ ବୁକ୍ ବୁକ୍ କରିଥିବ ତ ଭଲ କଥା ନହେଲେ ଏବେ ମିଳିବନି ଆଉ ତାପରେ ଗାଡ଼ି ଧରିକି ଗଲେ ବି ପୁରା ଲାଇନରେ ଧାଡ଼ି କରିକି ଯିବ ଗଲାବେଳକୁ ବହୁତ ସମୟ ଲାଗିବ।
ଆଜ୍ଞା।
ଉଁ ପାଖାପାଖି ଧାଡ଼ିଟା ଅଠର ନଳା ଆଗଠାରୁ ଧାଡ଼ି ଚାଲିଥିବ। ଗାଡ଼ି।
ଆଉ।
ହ୍ୟାଲୋ।
ଆଜ୍ଞା।
ହଁ ହଁ।
ଆଉ ସବୁ ଭଲ ତ?
ଆଉ ସବୁ ଭଲ ତାପରେ ଯିବେ କି ଆପଣ ଯିବେ କି ରଥଯାତ୍ରା?
ନାଇଁ ସେମିତି କିଛି ପ୍ଲାନିଂ ନାହିଁ। ଯଦି ହବ ତ ଯ ଯିବେ ନ ନାହିଁ ଆଉ
ହଁ ହଁ।
ଭଗବାନ ଡୋରି ଲାଗିଲେ
ଠାକୁରଙ୍କ ଡୋରି ନ ଲାଗିଲେ ବି ଠାକୁରଙ୍କୁ ଦର୍ଶନ କରି ହୁଏନି ହଁ ଏବେ ଆମେ ଯାଇଥିଲୁ ଦିଦିନି ଗଲୁ ଆଗ ଫାଷ୍ଟ କଣ ହେଇଚିନା ଆମ ସେ ଝିଆରି ପୁତୁରା ସବୁ ଆସିଥିଲେ ଆଉ ସମୁଦ୍ରକୂଳକୁ ଗଲୁ। ପାଖାପାଖି ନଅ ରାତି ନଅଟା ସାଢ଼େ ନଅଟା ବେଳେ ସମୁଦ୍ର କୂଳରେ ପହଞ୍ଚିଲୁ ରାତିରେ ବାହାରିଲୁ। ଏଟା କୋଉଦିନ? ମାନେ ସେଇ ପହିଲି ର ଦିନ ରାତିରେ। ସମୁଦ୍ରକୋଳି ସେଠି ବୁଲାବୁଲି କରି ଠାକୁରଙ୍କୁ ଭାବିଲୁ ଯାଇକି ଠାକୁରଙ୍କୁ ଟିକେ ଦର୍ଶନ କରିକି ଯିବୁ ରାତି ଦଶଟା ଏଗାଟା ହେଇଗଲାଣି ତ ଆଉ ଦର୍ଶନ କରିକି ତାପରେ ଆସ କିନ୍ତୁ ଉ ହୁଁ ଯାଇ ପହଞ୍ଚିଲା ବେଳକୁ କଣ ହଉଛି ନା ତାପରେ ଏପଟେ ରଥଗଢ଼ା ହଉଚି ରଥଙ୍କର ଯୋଉ ତାଙ୍କର ତିନି ରଥ ତିଆରି ହୋଉଚି। ସେଠି ମଧ୍ୟ ବି ସବୁ ଲାଇଟ୍ ଫାଇଟ୍ ସବୁ ଜଳୁଚି ସବୁ ମାନେ କାମ ବନ୍ଦ ଅଛି ରାତି ଦଶଟା ସାଢ଼େ ଦଶଟା ହେଇଗଲାଣି କାମ ବନ୍ଦ ଅଛି। ହେଲେ କିନ୍ତୁ ରଥ ଚାରିକଡ଼ ଯାକ ପୁରା ବ୍ୟାରିଗେଟରେ ଘେରାଇକି ରଖିଛନ୍ତି କେଉ ଲୋକମାନେ ଯେମିତି ଛୁଇଁ ନ ପାରିବେ। ଆଉ। ହଁ ତା ବି ଦେଖିଲୁ ଟିକେ। ଖୁସି ଲାଗିଲା। ତାପରେ ଆମର ସେ ଝିଆରେ ଯିଏ କଲା ମଟର ସୁପ୍ ଟିକେ ପିଇବୁ। ମଟ ସୁୁପ ଟିକେ ଖାଇବୁ ତାପରେ ସେଠି ମଟର ସୁପ୍ କୁ ପିଇଲେ ମଟର ସୁପବି ଅତେ ଖାସ ନାହିଁ କାହିଁକିନା ଖାଲି ଲଙ୍କା ଆଉ ଲେମ୍ବୁ ପାଣି ଦେଇକି ମଟର ପାଣି ଆଉ ଟେ ମଟର କେତେଟା ଦେଇକରି ସେ ଦଉଛି। କହିଁକିନା ମଟ ଟୋରେ ପିଆଜ ଫିଆଜ ପକାଇଲେ କାରଣ ସେଦିନ ରବିବାର ଥିଲା ରାତିରେ ଖାଇହବ। ତେଣୁ ସେଇ ଚି ଧାରା ନାହେଇକିରି ଆମେ ଚିନ୍ତା କଲୁ ହଁ ମଟର ସୁପ ଟିକେ ଖାଇବା। କିଛି ଆ ଦେହ ରେ ପିଆଜ ନାହିଁ। କିଛି ନାହିଁ ଏ ଖାଲି ସେମ୍ ତି ସାଧା ନର୍ମାଲ ଦେଇଦେଲା ଆଉ ସେ ଝିଆରୀ ଟିକେ ଖାଇଲା ମୁଁ ଟିକେ ଖାଇଲି ଆଉ ସବୁ ଫୋପାଡ଼ି ଦେଲୁ ଖାଇପାରିଲୁନୁ ଭଲ୍ ଲାଗିଲାନି। ତାପରେ ଯାଇଙ୍କିରି ପହଞ୍ଚିଲୁ ମୁଁ କହିଲି ଗଲାବେଳକୁ ଭାବିଲୁ ମନ୍ଦିର ଭିତରକୁ ଯିବୁ। ମନ୍ଦିର ଭିତୁରୁକୁ କୁ ଯିବା ବେଳକୁ ପୁରା ଧାଡ଼ି ପୁରା ଲାଗିଚି ଆମ ତାଙ୍କର ଯୋଉ ଫାଷ୍ଟ ଯୋଉଠି ଏଣ୍ଟ୍ରି କରନ୍ତି ପ୍ରବେସ ପଥର ସମ୍ମୁଖରୁ ଧାଡ଼ି ଚାଲି ତାରିଫ୍ ଚାଲଯିବା ଧାଡିରେ ଠିଆ ହେଇତେ ଗାଡ଼ି ଲୋକଠିଆ ହୋଇଚନ୍ତ ଉଁ ତା କାଳିଆ ଚିନ୍ତା ଧାରା ନେଇକି ଆମେ ଯେତେ ବେଳେ ଗଲୁ ଆମେ କହିଲୁ ନାଇଁ ଆଉ ଏଥିରେ ଯଦି ଆମେ ଏବେ ପଶିବା ରାତି ଗୋଟାଏ, ସାଢ଼େ ଗୋଟାଏ ନହେଲେ ଠାକୁର ଦର୍ଶନ ବି ମିଳିବ ନାହିଁ। ବଢି ବି ପଡିଯାଇ ପାରନ୍ତି।
ଆଉ
ଏତେ ଜୋର ଲୋକ ଭିଡ଼ ହୋଇଥାନ୍ତି।
ହୁଁ ଉ
ତା ପରେ ଚିନ୍ତା ଧାରା ନେଲୁ। ଯେ କି ଆମେ ପତିତପା କରିକି ପଳି ଆସିବା ଆଉ ସରଧା ବାଲିରେ ଟିକେ ମୁଣ୍ଡିଆ ଟିଏ ମାରିଥ ଆସ ସେଠାରେ ଟିକେ ରାବିଡି ଟିକେ ଖାଇଲୁ। କରିକି ପଳିଆସିବ ବାରଟା ସାଢେ ବାରଟା ବା ଠାକୁ ପତିତ ପା ବସନ କରୁଥାନ୍ତି ଆଡେ ଅଳ୍ପ ଅଳ୍ପ ଲୋକଙ୍କୁ ଛାଡୁଥାନ୍ତି। ହାଲୋ
ହଁ ଛାଡୁଚନ୍ତି। ଆଉ ଆମେ ବି ଏଇ ପୁରି ଯାଇଥିଲୁ। ଏଇ କିଛି ଦିନ ହେବ ଯାଇଥିଲୁ। ଆଉ ତିନି ଦିନ୍ ରହି କିଏ କିଲୋ ସେଠି ଜଗା କଲୁ ହଁ ଜଗା ଙ୍କ ଦର୍ଶନ କଲ କୁହଁନ୍ତୁନି ଭିଡ଼ ଭିଡ଼ ତ କୁହନ୍ତୁନି ମୁଁ କାଲି ଯାଇଚି। କି ନାହିଁ ପ୍ରବେଶ କରିଛି କି ନାହିଁ ମତେ ପୁରା ଚାପ ପକେଇଲ। ଆଉ ମୁଁ ତ ପୁରା ଅଣନି ଷାକ ହେଇ ଯାଇଥିଲେ ଆଉ ତାପରେ କି ସେମିତି କଷ୍ଟ କଷ୍ଟ ଯାଇକି ଜଗକୁ ଦର୍ଶନ କଲୁ ତାପରେ ସେଠୁ ଆସିକି କିଛି ଫଟୋ ଫଟ ଉଠେଇକି ତାପରେ ଆସିକି ତାପରେ ସମୁଦ୍ର
ସେ ତ ଭିତରେ ଭିତରେ ତ ପ୍ରବେଶ କରିନ୍ତ ଗୋଟେ ଠାକୁରଙ୍କ ଭିତରୁ ତ ନାହିଁ କି ଆମେରା
ନାଇଁ ଖାଲି ବାହାରେ ବାହାରେ ହଁ ହଁ ବାହାରେ ଏଇ ବଗିଚାରେ ସବୁ ଫୁଲ ଫୁଲ ସେଠି ଯାଇକି ଫଟ ଉଠେଇଲୁ, ଆଉ ତାପରେ ସମୁଦ୍ର କୂଳକୁ ଆସିକି ତାପରେ ଦହିବରା। ଖାଇକି ଆଇସ୍କ୍ରିମ୍ ଖାଇକି ଯ ଯାହା ଖାଇବା କଥା ଖାଇକି ହ।
ଆଉ ଅଭଣା ଖାଇନାହାଁନ୍ତି ଭିତରେ ଯାଇକି ଅଭଣା ଖାଇନାହାନ୍ତି।
ଆଉ ଅଭଡ଼ା ପାଇଁ ସମୟ ହେଲାନି ସମସ୍ତେ ପଳେଇ ଆସିଲେ। ତ ଡେରି ହଉଛି ଏ। ଲାଷ୍ଟ ଆସିବୁ ନା ଘର ତ ସେ ସେଥିପାଇଁ ସବୁ ପଳେଇ ଆସିଥିଲୁ। ସମୁଦ୍ରରେ ଖାଲି ଟିକେ ଲହଡି ଭାଙ୍ଗିକି ତାପରେ ପଳେଇ ଆସିଥିଲୁ। ପଳେଇ ଆସିକି ଡ୍ରେସ ଚେଞ୍ଜ କରିଦେଇଥିଲୁ କରିକି ତାପରେ ଆ ଥିଲୁ ଆଉ।
ହୁଁ ଆ ସେ ଗୋଲଡେନ ଗୋଲଡେନ୍ ବିଚ ଯାଇ ପାଟମେ
ହ ହ ଆଉ ହଁ ଆଉ ନୀଳଦି। ଟିଭି ଯାଇଖି ଉ ଆଉ। ସେଠି ତ ନୀଳଦ୍ରରେ ବହୁତ ଭଲ ହେଇଛି। ସେଠି ସବୁ ମାନେ ପକ୍ଷୀ ପଶୁଙ୍କର ଯୋଉ ଇଏ କରାହେଇକି ଷ୍ଟାଚୁ କରାହେଇକି ସବୁ ଭଲ ସେେ କରାହେଇକ
କରାହୋଇଛି ଫଟୋ ଉଠେଇବାକୁ ସୁବିଧା ତା ସହିତ ସେଇଠି ତୁମେ ଗାଧୋଇବା ପାଇଁକି ମାନେ ସମୁଦ୍ରରେ ତମେ ଗାଧୋଇ ସାରିକି ଦି ସିଧି ପୁରା ନର୍ମାଲ୍ ପାଣି ଦେହରେ ତାଙ୍କର କରିଛନ୍ତି ବାଥରୁମ୍ ସବୁ ସେଠି ତମେ ଗାଧକି ଆସିପାରିବ ଭ ସୁବିଧ କଥା ଏ ନ ଲୁ ଯଉ ଆମର ଯେଉଁ ସଵର୍ଗଦାର ପାଖ ସିିବିକିରେ। ସମ୍ମତି ସଠି। ଅଛି କି ନାହିଁ ଅବଶ୍ୟ ମୁଁ ଜାଣିନି ଯେଉଁମାନେ ସେଠି ସ୍ୱର୍ଗଦ୍ୱାର ପାଖ ସେ ଯେଁ ସେଠି ଯେଉଁ ବିଚ୍ରେ ଯେଉଁ ଗାଧଉଛନ୍ତି ଟ କେଉଁଠି ସେମାନେ ନର୍ମାଲ୍ ପାଣି ପାଉଛନ୍ତି ମୁଁ ତା ବି ଜାଣିନି?
ହଁ ସେଠି ଖ ଗୋେ ଗୋଟେ ଅଛି। ଗୋଟେ ଗୋଟେ ପ୍ରାୟେ ଥିଲା
ହୁଁ ହୁଁ।
ତାପରେ ସେଠି ଯାଇକି ତାପରେ ସ୍ଵର୍ଗଦ୍ଵାର ଆଡେ ବୁଲିଲୁ ଆଉ। କିଛି ସାଡି ଫାଦି କିଣା କିଣି ଡ୍ରେସ କିଣକିଣଗଲୁ। ଆଉ ପିଲାମାନଙ୍କ ପାଇଁ ଏଇ ଭାଇ ମାନଙ୍କ ପାଇଁ। ଏଣୀ ହଁ ଆଣିଲୁ ଘରକୁ।
ହୁଁ ନାଇଁ ସ୍ୱର୍ଗଦ୍ଵାରାଭିତିତକୁ ଯାଇଛନ୍ତି।
ହଁ ସ୍ୱଗଦ୍ଵାର ପତ୍ରକୁ ଯାଇକି ସବୁ ଦେଖିଲୁ କେମିତି କଣ ହଉଛି?
ହଁ ସେଠି ସବୁ ପ୍ର୍ରକାର ଗଭର୍ଣ୍ଣମେଣ୍ଟର ବହୁତ ସୁବିଧା ସେ କରିଛି ସ୍ୱର୍ଗଦ୍ୱାରରେ ହଁ ସେଇଟା ବହୁତ ସୁବିଧା। ଯ ମାନେ ଗୋଟେ ଜଣେ ଗଲେ। ସାଧାରଣ ନର୍ମାଲ ଲୋକ ଗୋଟେ ଗରିବ ଲୋକ। ମଧ୍ୟ ବି ସେ ନିଶ୍ଚିତ ଶବ ଦାହା କରିପାରିବ ତାଙ୍କର ବି ତମର ଯଦି ହଁ ସେଇଟା ତୁମର ବି ବି ପିଏଲ୍ ଯଦି ଥିବ କି ଅନ୍ୟାନ୍ୟ ଯଦି ତୁମର ଯେଉଁ କାର୍ଡ଼ ଥିବ ସେ କାର୍ଡ଼ରେ ମଧ୍ୟ ତୁମକୁ କିଛି ଫ୍ରି ବି ମିଳୁଛି। ଆଉ କାଠ କଠ ବନ୍ଦୋବସ୍ତ ବି ସବୁ ସୁବିଧା ନର୍ମାଲ ହିସାବରେ ତପରେ ସିରିଏଲ ଅନୁସାରେ କରୁଛନ୍ତି ମୁଁ ବି ଯାଇଛି ଆମର ଜଣେ ଅଜା ହଶଶୁର ଗଲେ ତ ତାଙ୍କୁ ଶବଦାହା କରିବା ପାଇଁ ନେଇକି ଯାଇଥିଲୁ। ଆଉ ସେ ତୁମେ ସେଠି ଆମେ ପୁରା ସିରିଏଲ ଅନୁସାରେ ତାଙ୍କର ଯେତେବେଳେ ତାଙ୍କ ଯେଉଁ ମାନେ ଗୋଟିେ ପୋଡ଼ା ହେଇସାରିଲା ପରେ ଆଉ ଜଣଙ୍କର ତାଙ୍କ ସିରିଏଲ ସେଇ ମାନେ ସେଇ ଏରିଆଟା ତୁମ ନାଁରେ ବୁକ୍ ହେଲା ତୁମେ ସେଇଠି ହିଁ ପୂଜା ସେଇଠି ହିଁ। ପିଡିବ।
ଏ ବ୍ୟବସ୍ଥା ମଧ୍ୟ ସେମାନେ କରିଛନ୍ତିଛନ୍ତି ସାଙ୍ଗେ ସାଙ୍ଗେ ପାଉଁଶ ନିଆଁ ପାଣି ପକେଇକରି ପୁଣି ତାକୁ ଗଙ୍ଗା ପାଣିରେ ଛେଞ୍ଚିକିରି ପୁଣି ତୁମ ନିଜ ଇଏଟାକୁ ନେଇକିରି ପଡ଼ିଲ ଆଉ ତମର ଯୋଉ ଅଜା ଶ୍ୱଶୁରରେ ଯାଇଥିଲେ ଯେଉଁ ସେଠି ସେଇଟା ସେଇ ଇଏ ଟା ତାଙ୍କର ବୁକ୍ ହେଇଥାଏ ସତର ଅଠର ଉଣେଇଶ କୋଡ଼ିଏ ଏମ୍ ଡି ଏ ଦୁଇ ଠାରୁ ଅଛି ଆଉ।
ହଁ।
ସବୁ ରହିଛି ସେ ଚାମ୍ବର ଦେହରେ ତୁମକୁ ବୁକ୍ କରିବାକୁ ପଡ଼ିବ ଆଉ। ଧାଡି କରି ମଧ୍ୟ ପ୍ରତ୍ୟେକ ଶବ୍ଦ କୋଡ଼ା ଧାଡ଼ି ହୋଇକି ଠି ରହିଥାନ୍ତି। ସିରିଏଲ ଅନୁସାରେ ଯାଆନ୍ତି ସିରିଏଲ ଅନୁସାରେ ଯାଆନ୍ତି ସେଇଟା ଟିକେ ବହୁତ ସୁବିଧା କରରେଇଚନ୍ତି ତା ସହିତ ଯ ତୁମ ଯେଉ ଯଦି ତମର ଥିବ ଯେ କଣ ହେଉଛି ନା ପି ବିପିଏଲ୍ କାର୍ଡ କି ଅନ୍ୟାନ୍ୟ ଯଉ ସୁ କାର୍ଡଉଁ ଗଭର୍ଣ୍ଣମେଣ୍ଟର ସୁବିଧାଉ ଗଭର୍ଣ୍ଣମେଣ୍ଟ କରୁଚନ୍ତି। ସେ ସୁବିଧାରେ ମଧ୍ୟ ବି ତମେ ତାର ଉପକୃତ ବି ହେଇପାରିବ। ଯାହାର ଥିବ ସେ କାର୍ଡ଼ ଯୌ ଲୋକଙ୍କତ ନାହିଁ ଅଲଗା କ ଆଁ ଯୋାନେ ଗରିବ ଲୋକ ତାଙ୍କ ସବୁ ବିଭିନ୍ନ ପ୍ରକାର କାର୍ କିଷାନ କାର୍ଡ କି ଅନ୍ୟାନ୍ୟ ଭଲ କାର୍ଡ଼ ଯେଉଁ ସବୁ କାର୍ଡ଼ ସବୁ ରହିଛି ସେ କାର୍ଡ଼କୁ ଦେଖେଇ ମଧ୍ୟ ତୁମେ ମଧ୍ୟ ବି ଯେଉଁ କାଠର କମ ରେ ରେଟରେ ପାଇପାରିବ। ଅନ୍ୟାନ୍ୟ କେତେ ଗୁଡଏ ଜିନିଷ ର ସୁବିଧା ବି ଉପଲବ୍ଧି ଅଛି ସେ ସୁବିଧା ବି କରି ହୁଁ ହଁ ଆଜ୍ଞା ଆଜ୍ଞା।
କଣ କହିଲେ?
କିଷାନ୍ କିଷାନ୍ କାର୍ଡ ରେ ବି ମଧ୍ୟ
ହଁ ହଁ ଅଛି କାର୍ଡ। ସୁବିଧା ଅଛି ହୁଁ।
ଆଉ
ଏସବୁ ସୁବିଧା ଅଛି ସେଠି ଆଉ।
ହଁ।
ତା ସହିତ ତମେ ତା ବି ଏବେ କଣ ହେଉଛି ନା ଆହୁରି ସୁବିଧା କରିେଇଛି ଏବେ ଯେଉଁ ଯାଇଥିଲି ସେ ଯେଉଁ ରୋଡ଼ ସାଇଡ଼ରେ କିନି ବାଥରୁମ୍ ସିଷ୍ଟମ କରିଛନ୍ତି। ଆଗରୁ ବାଥରୁମ୍ ଟା ଭିତରେ ଥିଲା। ବାଥରୁମ ସେଠ ଦି ତିନିଟା ଲେଡି ମାନଙ୍କର ଜେଟ ମଙ୍କର ସବୁ ବାଥ୍ ଥିଲା। ଏବେ କିନ୍ତୁ ରୋଡ ସାଇଡ ରେ ସେ ବାତ ସିଷ୍ଟମ କରିଦେଇଛନ୍ତି ସେଠି ମଧ୍ୟ ତୁମେ ସମୁଦ୍ରରୁ ଗାଧେଇକରି ଆସିବ ଯେଉଁମାନୋନେ ସ୍ୱର୍ଗ ଦ୍ୱାର ସମ୍ମୁଖରେ ସେଇଟା ହେଇଛି। ଯୋଉମାନେେ ଶବଦାହା କରିକି ଆସିିକ ଗାଧୋଉଚୁ ନିନି ନିଅ ଆମେ ମହୋଦଦିରେ ଗାଧେଇବେ ଗା ଦେଇକି ଆସିଲେ ତ ପୁଣି ମାନେ ଗାଧାଗାଧି କରିବେ ନାନେ ନର୍ମାଲ ପାଣିରେ ସେ ନ ନ ନର୍ମାଲ ପାଣିର ସୁବିଧା ସେମାନେ ସେଠି କରିଛନ୍ତି। ସେ ସୁବିଧାର ମଧ୍ୟ ବି ହଁ ସେ ସୁବିଧା ମଧ୍ୟ ତମେ ଉପକୃତ ହେଇପାରିବ। ସେଠି ମାନେ ଯୋଉମାନ୍ ତାଙ୍କର ଅସ୍ଥି ବିସର୍ଜନ ଅ ଏଜଉ ଶବଦାହା କରିଲେ କରିକି ଯଉ ତାଙ୍କର ଯଉ ସମ୍ପର୍କୀୟ ଲୋକମାନେ ଯଉ ସବୁ ଯାଇଥିବେ ଗାଧାଥାଆନ୍ତି ନି ନୀଳାଦ୍ରି ବିଜେରେ। ସାଡୁ ଆସିବେ ସେ ଓଦା ଲୋ ଦାରେ ଆସି ଏଠି ନର୍ମାଲ ପାଣିରେ ଗାଧେଇ ତମେ ଉଁସୁ ଆଉ। ଏମିତି ସବୁ ଚି ସେ ସୁବିଧା ବି କରୁଚନ୍ତି ଧୀରେ ଧୀରେ ଗମେଟର ବହୁତ୍ ଗୁଡ଼ିଏ ବହୁତୁ ଗୁଡ଼ିଏ ସୁବିଧା ସେ ସବୁ କରିଚନ୍ତି ଖାଲି ତମେ ତାର ଉପ ଲୋକ ପ୍ରାୟ ଲୋକ ତାହାବି ଜାଣିପାରୁ ନାହାଁନ୍ତି।
ଅ ହୋଉ
ହଉ ହଉ ହଉ ରଖନ୍ତୁ ଆଁ।